ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ କଣ କରୁଛ?
ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଛି ଆଉ।
ଓ ହୋ ଆଉ ସନ୍ଧ୍ୟାରେ କଣ ଖାଇଥିଲ?
ଏଇ ଟିକେ ଭାଇ ହେରିକା ପାଇଁ ଇପି କରିଥିଲି ଟିକେ ଖାଇଦେଲି ଆଉ।
ଆଉ ଘରେ ସବୁ ଭଲ? ମୁଁ ବି ସେଇ ମ୍ୟାଗି ବନେଇଥିଲି। ଖାଇଲି ଆଉ ଏବେ ଘରେ ସମସ୍ତେ ଭଲ?
ହଁ ଭଲ।
ତମ ଦେହ ଭଲ ନାଇଁ?
ହଁ ଠିକ୍ ଅଛି।
ହୁଁ ଏତେ ସ୍ଲୋ କଥା କହୁଛ ନା ମୁଁ ଖାଲି ଦେହ ଭଲ ନାହିଁ ବୋଧେ ଥଣ୍ଡା ହେଇଯାଇଛି।
ନାଇଁ ନାଇଁ ମୁଁ ସେମିତି ହିଁ କଥା ହୁଏ।
ଓ ହୋ। ଆଉ କଣ ରୋଷେଇ ହେଇଥିଲା ଆଜି ଖରାବେଳେ?
ଖରାବେଳେ ଆଜି ଜଣେ ସାନ ମାମୁଁ ଙ୍କର ଆଜି ଆନିଭର୍ସରୀ ତ ଥିଲା ତ ସି ଆଜି ସବୁ ରୋଷେଇ କରିଥିଲେ ଭାତ ଡାଲି ଡାଲି ଫ୍ରାଏ ଆଉ ଛତୁ ତରକାରୀ ଆଉ ଶାଗ ଭାଜିଥିଲେ ଏମିତି ସବୁ ସାଧା ଆଇଟମ କରିଥିଲେ।
ହଁ ବଢିଆ ଆଉ।
ଖାଇଥିଲୁ ଆଉ।
ବଢିଆ।
ଆଉ ରଜ ପାଇଁ ସବୁ କଣ
ଆଉ ତମେ କଣ ଖାଇଛ?
ମୁଁ ଖାଇଥିଲି ଭାତ ଡାଲି କୋବି ତରକାରୀ ଶାଗ ଭଜା ଏଇ ସବୁ ଆଉ।
ହୁଁ ହୁଁ।
କଣ ଡ୍ରେସ ଆଣିଛ ନା?
ହଁ ଡ୍ରେସ୍ ଆଣିଛି।
କି ଡ୍ରେସ ଆଣିଲ ରଜ ପାଇଁ?
ମା ଯାଇକି ଆଣିଥିଲେ କୁର୍ତ୍ତି ସେଟ ଆଣିଛି।
ହଁ ହଁ ବଢିଆ ଆଉ ରଜରେ ପିନ୍ଧିବ ବୁଲିବ। ଆଉ ତମ ଆଡେ ସେ ରଜ ହୁଏ ନା ନାଇ ଦୋଳି ଫୋଳି ଲାଗେ?
ହଁ ହଁ।
ହୁଁ ଆଉ ପଢାପଢି କଣ କରୁଛ କଣ ସରିଲାଣି।
ଏବେ ନର୍ସିଂ କରୁଛି।
ଓହୋ କଣ ଯୋଉ ପ୍ଲସ୍ ଟୁ ପରେ ନର୍ସିଂ କଲା ନା ପ୍ଲସ୍ ଥ୍ରୀ ପରେ?
ହଁ ପ୍ଲସ୍ ଟୁ ପରେ ନର୍ସିଂ କରୁଛି।
ଓ କଣ ବି ଏ ସି ନର୍ସିଂ କରୁଛ?
ବି ଏ ସି ହେଇଯାଇଥିଲା ଟିକେ ଘରେ ପ୍ରୋବ୍ଲେ ଅସୁବିଧା ହେଲା ତ ସେଥିଲାଗି ଜି ଏନ୍ ଏମ୍ ପଳେଇଲି।
ଉଁହୁଁ ଭଲ ଆଉ। ନର୍ସିଂ ପାଇଁ ବି ଫାସିଲିଟି ଭଲ ଅଛି ଜବ୍ ମିଳିିଯିବ ଏବେ କଣ ଜବ୍ ଫବ୍ କିଛି ଟ୍ରାଏ କରୁଛ ନା?
ନାଇଁ ଏବେ ତ ଚାଲିଚି ପଢାପଢି।
ହୁଁ।
ଜବ୍ ବି ଚେଷ୍ଟା କରୁଚି ଟିକେ ଘରେ ପ୍ରୋବ୍ଲେମ୍ ଅଛି। ଜବ୍ ପାଇଁ ଚେଷ୍ଟା କରୁଚି କିନ୍ତୁ ବାହାରକୁ ଯାଇଁକି ତାପରେ ପାଠପଢା ସହିତ ଜବ୍ କରିବା ମୁସ୍କ ମୁସ୍କିଲ ହେଇଯିବ।
ହଁ ସେଟା ତ ସତ କଥା କୁହନି ଏବେ ସମସ୍ତଙ୍କ ଘରେ ସେଇ ପ୍ରୋବ୍ଲେମ ଚାଲଚି କାହାକୁ ଜବ ମିଳିବା ବି କଷ୍ଟ। ପଇସା ପତ୍
ପ୍ଲସ ଥ୍ରି କରିଥିଲେ ସେ ଅଲଗା ହେଇ ଥାନ୍ତୁ ତାପରେ ହୋଉଚି ନର୍ସିଂ କରଚି ନା ସେଥିଲାଗି ନର୍ସିଂ କଲେ ତା ଦେହରେ ଡିଷ୍ଟା ଡିଷ୍ଟାନ୍ସରେ କରିହବନି ସେମାନେ ମନା କରୁଛନ୍ତି। ଡିଷ୍ଟାନ୍ସରେ କର୍ ହେବନି ତ ଡିଷ୍ଟାନ୍ସରେ ବି ମୁଁ କଲେ ମୁଁ ଆଉ ପାଠ ପଢ଼ି ପାରିବିନି ମୁଁ କେମତି ପଢ଼ିବି?
ହଁ ସେଇଟା ବି ଠିକ୍ କଥା।
ସେଥିଲାଗି କଷ୍ଟେ ମଷ୍ଟେ ଦେଖୁଚି ତିନି ବର୍ଷ ବାସ ପାର ହେଇଯାଉ। କେମତି କରିକି ପାସ୍ କରିଯାଏଁ ଯୋଉଠି ନାଇଁ ପ୍ରାଇଭେଟ ହୋଉ କି ଗମେଣ୍ଟ ହୋଉ ଯୋଉଠି ହେଲେ ସେଇଠି ରହି ଯିବି ଯୋଉଠି ହବ ସେଇଠି ରହିବି।
ହୁଁ। ନାଇଁ ଏଇନା ଦେଖ ପଇସା ତମକୁ ଦ ମାନେ ପ୍ରାଇଭେଟରେ ରହିକି ବି ଗମେଣ୍ଟ ପାଇଁ ଟ୍ରାଏ କରିପାରିବ ସେମିତି କି କିଛି ନାହିଁ ଯୋଉଠି ବାହାରିବ ଫର୍ମ ପକେଇବ
ପାଇଁ ଏକଜାମ୍ ଦେବି ଆଉ ଏଣ୍ଟ୍ରାନ୍ସ ଦବାକୁ ପଡ଼ିବ ଗମେଣ୍ଟ ପାଇଁ।
ହଁ ସେଟାରୁ ଆଉ ଠିକ ମାନେ ତମେ ଏକା ଗୋଟେ ଭୋଉଣୀ ବୋଧେ ନା ଆଉ ଅଛନ୍ତି?
ନାଇଁ ଆମେ ଦି ଭୋଉଣୀ ଗୋଟେ ଭାଇ ମୁଁ ବଡ।
ଓହୋ ସେଇଥିପାଇଁ ଆଉ ବଡ ହେଲେ ତ ସବୁ ଟେନସନ୍ ଥିବ ଆଉ।
ଉମ୍ ବଡ ହେଲେ ବି ମୋ ସେମ୍ ମତି କିଛି ନାହିଁ ମୋର ଘରେ ଟିକେ ପ୍ରୋବ୍ଲେମ ହୋଉଚି ଆ ସେଥିଲାଗି ଏମତି
ଭଲ କୋଉଠି ଲାଗିଯାଉ ସେଟେଲେ ହେଇଗଲେ ହିଁ ସବୁଠୁ ଭଲ।
ଉଁ ପାଠ ପଢ଼ାରେ ବି ପ୍ରୋବ୍ଲେମ୍ ହୋଉଚି ନା ପାଠ ପଢ଼ିପାରୁନି।
ଉଁହୁଁ। ଆଗେ ନା କାହିଁକି କହିଲେ ଏତେ ପଇସା ଖର୍ଚ୍ଚ କରିକି ପଢୁଛ ତାପରେ ଆଗେ ଉଁହୁଁ ତାଉପରେ ଟିକେ ଧ୍ୟାନ ଦିଅ ଆଗେ କାହିଁକି କହିଲ ଏତେ ସାରା ଏଟା ବୋହୁତ ପରିଶ୍ରମର ବି ପାଠ ଯଦି ନ ଶିଖି ପାରିଲ ତ ପୁଣି ପଛରେ ମାନେ ଇଏ ହବ କି ଏତେ ପଢିକି ଶିଖି ପାରିଲିନି।
ମୁଁ ତ ମୋର ଏ ଲାଇନରେ ଯିବାର ଇଣ୍ଟରେଷ୍ଟ ହିଁ ନଥିଲା।
ଓହୋ ମାନେ ଘରେ କହିଲେ ବୋଧେ?
ଘରେ ପୁରା ଫୋର୍ସଫୁଲ ମାନେ ପୁରା ଜବରଦସ୍ତି। ଟେନଥ୍ ପରଠୁ ମୋ ସହିତ ଖାଲି ସବୁ ଜବରଦସ୍ତି ଚାଲିଚି।
ଏମିତି କହିବ
ମୁଁ କହିଲି ନାହିଁ ମୁଁ ଗ୍ରାଜୁଏସନ କରିବି ପ୍ଲସ୍ ଥ୍ରୀ କରିବି।
ଆଚ୍ଛା
ନାଇଁ ପ୍ଲସ ଥ୍ରୀ କଲେ ପାଠ ପଢା ଛାଡିଦେ।
ନା ଏମିତି ପ୍ଲସ ସେ ବି ତ ବହୁତ ସାରା କିଛି କରିବାକୁ ହୁଁ।
ପ୍ଲସ୍ ଟୁରେ କହିଲି କି ମୁଁ ହେଲା ସାଇନ୍ସ ନେବିନି ଆର୍ଟସ୍ ନେବି। ସାଇନ୍ସରେ ମୋର ଭଲ ରେଜଲ୍ଟ ହେବ ନହବ ତ ଅ ଟେନ୍ଥରେ ଫାଷ୍ଟ ଡିଭିଜନ ପାଇଥିଲି କିନ୍ତୁ ପ୍ଲସ୍ ଟୁରେ ମୁଁ କହିଲି ନାହିଁ ସାଇନ୍ସ ନେବିନି କାହିଁକିନା କେହି ବି ମୋ ସାଙ୍ଗ ନେଇନାହାନ୍ତି। ତାପରେ ମୁଁ ଏକାଡିଆ ସାଇନ୍ସରେ ନେଲେ ବି ମୁଁ ଯଦି କାସେ ତ କିଏ ଝିଅ ପିଲା ନଉଥିବେ ନ ନଉଥିବେ। ତା ସହିତ ସାଙ୍ଗ ବି ତ ଦରକାର ନା କି ଜଣେ ପାଖାପାଖି ରହିଲେ ସାଙ୍ଗ ହେଇକି ସବୁଆଡେ ଯିବାକୁ କୋଚିଫୋଚିଂ ଯିବାକୁ ଟିକେ ସୁବିଧା ହବ। ନୋଟ ବଗେରା ସବୁ ପାଇଁ ସୁବିଧା ହ କହିଲେ ଆର୍ଟସ ପଢିଲେ ପାଠ ପଢା ଛାଡିଦେ। ମୁଁ କହିଲ ହଉ ଠିକ ଅଛି ମୁଁ ପାଠ ପଢିବିନି। ତାପରେ ପୁଣି ଜବରଦ ସ୍ତୀ ୟକୁ କଲ୍ କରେ ତାକୁ କଲ୍ କରେ, ଘରେ ସମସ୍ତଙ୍କୁ ବନ୍ଧୁବାନ୍ଧବ ପର୍ଯ୍ୟନ୍ତ କ ଥା ଗଲା ସମସ୍ତେ ମତେ ଫୋର୍ସ କଲେ। ତାପରେ କହିଲେ ହଁ ଆମେ ତତେ ସାଥ ଦବୁ। ତୁ ଯା ଆସ ସୁବିଧା ହବ। ମୁଁ କହିଲି ଆମ ଘରେ କେହି ସାଇନ୍ସ ପଢି ନାହାନ୍ତି। ଆଉ ସବା ସାନ ବା ବା ଯିଏ ସିଏ ପଢ଼ଉଛନ୍ତି ଯେ, କିନ୍ତୁ ଆମର ଯେହେତୁ ଦିଟା ଘର ସିଏ ଦୂରରେ ରହିଲା ବେଳକୁ ମୁଁ ଏଠି ସେ କେତେବେଳେ କେମିତି ଅସ ଛନ୍ତି ତାଙ୍କୁ ବି ଟାଇମ ବି ହଉନି। ସେ ଆସୁଛନ୍ତି ଦଶ ମିନିଟ ବସଛନ୍ତିକି ନାହିଁ ପଳଉ ଛନ୍ତି ତାଙ୍କ କାମରେ, ସିଏ ମତେ ଏବେ ପାଠ କହିପାରୁ ନଥିଲେ। ସମୟ ସଙ୍ଗ ଉପରେ ଆଶା ରଖିଲି, ସମସ୍ତେ ଗଛ ଚଢେଇ ଦେଲେ ଯେତେବେଳେ ପଚାରିଲି ପାଠ ମୋ ନିଜ ଭାଇ ହବ ସେ ମାଉସୀ ପୁଅ। ତାକୁ ଫୋନ କରିକି କହିଲେ, ସେ ମତେ ବୁଝେଇଲା ତୁ ସମରକୋର୍ସ କରିଦେ। ଯଦି ବି ତତେ ନ ଭଲ ଲାଗିଲା, ତ ହଉଛି ତୁ ପାଠ ପଢିବୁନୁ। ଛାଡିଦବୁ। ସମର କୋର୍ସ କରି ସାରିଲା ପରେ କହିଲେ ସମର କୋର୍ସ କରିସାରିଲୁଣି ତ ଆଉ କାହିଁ ଆର୍ଟସ ପଢିବୁ ସାଇନ୍ସ ପଢେ। ତାପରେ ଜବରଦସ୍ କଲେ ମୁଁ କହିଲି ହଉ। କଲି ମୁଁ କହିଲି ସମସ୍ତେ ତ ସାଥ ଦେବେ କରିଦେବେ। ତାପରେ କଲି ଯେମିତି କି ହଉଛି ମତେ କହିଲେ କି ଆଁ ମୁଁ ଗୋଟେ ଏମିତି କଣ ଟିକେ ପ୍ରୋବ୍ଲେମ୍ ହେଲା, ହଁ କଲେଜ ଯାଇଥିଲି।
ହଁ
ସମର୍ କୋର୍ସ କରିୁଥିଲି, ମୋର ଗୋଟେ ଆପ୍ଲିକେସନ୍ ଦରକାର ଥିଲା। ମୁଁ ଜାଣିନି କି କଲେଜରେ କୋଉ ଭଳିଆ ଆପ ଲିକେଶନ ଦରକାର୍ ଆଁ ଇଏ ମୁଁ ସେ ଭାଇ ସେଇ କଲେଜରେ ପଢିକି ଯାଇଛି ନା, ମାନେ ସେ ସେଥିଲାଗି କହିଲ ଆଉ ଭାଇ ଆଉ କଲେଜରେ ସ୍କୁଲରେ ଯୋଉ ଆପ୍ଲିକେସନ୍ ଦିଆ ହୁଏ। କଲେଜ ରେ ତ ସେଇଭଳିଆ ଦିଆ ହଉନଥିବ କିଛି ଅଲଗା ରୁଲସ ଥିବ।
ହଁ
ମତେ ଟିକେ କହିଦେ, କହିଲେ ତୁ ଆଜିକାଲିକା ଛୁଆ ହେଇକି ଆଉ ତୁ ଗୁଗୁଲ ୟୁଟ୍ୟୁବ ରୁ ମାରିକି ନ କରିକି ତୁ ମତେ ପଚାରୁଚୁ।
ଆଛା।
ତାପରେ ଆଉ ଯେତେ କଲ୍ କଲି, କଲ ରିସିଭ୍ କଲାନି ମତେ ରିପ୍ଲାଏ ଦେଲାନି। ସେଉଠୁ ମୁଁ ବହୁତ କାନ୍ଦିଲି ମୁଁ କହିଲି ସମସ୍ତେ ଗଛ ଚଢେଇ ଦେଲେ ଏବେ ଯେତେବେଳେ ପାଠ ପଚାରୁଛି କେହି କହୁନାହାନ୍ତି।
ଆଚ୍ଛା।
ଶେଷହେଲା ସମର କୋର୍ସ ରେ ଏତେ ହଇରାଣ। କଲେ ଏ ତାପରେ ପ୍ଲସ ଟୁ ରେ ବି ବହୁତ ହଇରାଣ ହେଲି। ଦେହଉ ଏଇ କ ଥା ଭାବି ଭାବିକି ଖାଲି ମୋ ଦେହ ଖରାପ ହେଲା। ମୁଁ ଖାଲି ଡେଲି ମେଡ଼ିକାଲ ଧଉଡିଥିବି ସଲାଇନୀ ଲାଗୁଥିବ ଇଞଜେକ୍ସନ୍ ନଉଥିବି ତିନିଟା ଚାରିଟା।
ଆରେ ହଁ ଦେଖ କାହିଁ କହିଲ ଦେଖ ସାଇନ୍ସ ପାଠ ବହୁତ ହାର୍ଡ। ବହୁତ ହାର୍ଡ ସାଇନ୍ସ ପାଠ, ମୁଁ ବି ସାଇନ୍ସ ପଢୁଛି ମୁଁ ବି ଯେତେବେଳେ ହଷ୍ଟେଲରେ ରହୁଥିଲି। ଏମିତି ବହୁତ ସାରା ପିଲା। କାହାର ଦେଖିବୁ ଛାତି ପେନ୍ ହେଲା କାହାର ପେଟ ପେନ୍ ହେଲା କାହାର ଆପେଣ୍ଡିକସ ବାହାରିଲା କିଏ କାନ୍ଦିକି ଏମତି ବହୁତ ସାରା ପିଲା ପଳେଇଲେ। ମୁଁ ତ ଜାଣିଛି ମୁଁ କିତୁ ମୁ କାନ୍ଦିଲେ ମତେ କେହି ଛାଡିବେ ବି ନାହିଁ। ମୁଁ ବାଧ୍ୟ ହେଇକି ରହିଲି ସେଇଠି। ତା ପରେ ଧୀରେ ଧୀରେ ଧୀରେ ଧୀରେ ଚେଷ୍ଟା କଲି ମୁ ଏିମିତି ବହୁତ୍ ବି କାନ୍ଦିଚି କି ନା ମୋର ପ୍ଲସ ଟୁରେ ଗୋଟେ ଏମିତିଆ ସିଚୁଏସନ ମୋର ଆସିଲା ଯେ ମୁ ଏମତି ପାରଲିସିସ୍ ଟାଇପ ରେ ବି ହେଇଗଲି। ମାନେ ସେ ପାଠ ପଢା ପାଇଁ ନଥିଲା ପାଠ ପଢା ପାଇଁ ହଁ ମୁଁ ପାରିବି। ତାପରେ ଜାଣିଥିବୁ ତୁ ଫିଜିକ୍ସ କେମେଷ୍ଟ୍ରି କୋଉ ଭଳିଆ ପାଠ?
ହୁଁ।
ତ ବହୁତ କଷ୍ଟ ତାପରେ ସେ ସରିଲା ମୁଁ ବି ଭାବୁଥିଲି କି ନା ମୁଁ ପଢିବିନି ମାନେ ଛାଡିଦେବି। ବାପା କହିଲେ ନା ତୁ କରୁଚୁ ପରଦିନ ମୋ ବହୁତ ସିଚୁଏସନ ଖରାପ ହେଇଯାଇଥିଲା ଏକଦମ୍। ଏମତି ସ୍ପ୍ରିଟ ଟାଇପ ର ଲାଗିଥିଲା ନା ମୋ ଦେହରେ। ତ ସେଥିପାଇଁ ମୁଁ ପୁରା ଅବସ୍ଥା ପଳେଇଥିଲା। ତାପରେ ସେ ସରିଲା ପରେ ପ୍ଲସ ଟୁ ଯାହା ହଉ ମୁଁ ଫାଷ୍ଟ କ୍ଲାସ ରେଜଲଟ କଲି। ଆଉ ବହୁତ କଷ୍ଟ କରିଚି ସମସ୍ତେ ଯେତେବେଳେ ବୁଲୁଥିବେ କି ଛିଡା ହେଇ ସେଇ ଟାଇମ ରେ ବି ମୁଁ ପଢ଼ିଚି। କାହିଁକିନା ମେ ସେଇ ଟାଇମ ରେ ଯୋଉ ଟାଇମ ସେମାନେ ପଢୁଥିଲେ ମୁ ଗ୍ୟାପ୍ ରହିଗଲା ମୋର। ଆଉ ସେଇଭଳିଆ ଟାଇମ ବି ନଦଲେ ସାଇନ୍ସ ପାରିବନି। ମୋର ବି ବହୁତ ସାରା ସାଙ୍ଗ ଥିଲେ ଯେଉମାନେ ସାଇନ୍ସ ପାରିଲେନି। ମାନେ ପୁଣି ଆର୍ଟସ୍ ନେଲେ। ଆଉ
ଆ
ମୁଁ ସ୍କୁଲରେ ମାନେ ଯେତେବେଳେ ଗଲି ମୋର ରେଜଲ୍ଟ ବାହାରିଲା ରେଜଲ୍ଟ ବାହାରିଲା ଆଉ ବହୁତ କମ ରେଜଲ୍ଟ ରହିଲା। ରହିଲା ପରେ ମୁଁ ଯେମିତି ଗଲି କଲେଜକୁ କଲେଜ ରେ ମତେ ସେ ପିଅନ କହୁଚନ୍ତି ଝିଅ ତୁ ସେକେଣ୍ଡ ଡିଭିଜନ କି ଫାଷ୍ଟ ଡିଭିଜନ ବି ଆଣିପାରିଲୁନୁ? ମୋତେ ମାନେ ଏତେ ଜୋରେ କାନ୍ଦ ଲାଗୁଥାଏ ମୁଁ କହିଲି ମୋ ସିଚୁଏସନ କିଏ ଗୋଟେ ବୁଝି ପାରିଥାନ୍ତା କି ମୋ ପରିସ୍ଥିତି କୋଉ ଭଳିଆ ଥିଲା। ମୁଁ କେମିତି ପାଠ ପଢୁଚି? ସେତେ ଯଦି କିଏ ବୁଝିଥାନ୍ତା ମୋତେ ଆଜି ଏ କୋଶ୍ଚିନ୍ ଟା କିଏ କରିନଥାନ୍ତେ। କାହିଁକି ଏମିତି ତୋର ହେଲା? ତେ ସେ କହିଚନ୍ତି ମା ତୁ ଏତେ ଭଲ ପାଠ ପାଠ ପଢୁଥିଲୁ ମତେ କହିଲେ କହିଲେ ମା ତୁ ଏତେ ଭଲ ପାଠ ପଢୁଥିଲୁ ଦଶମରେ ଯଦି ଏତେ ଫାଷ୍ଟ ଡିଭିଜନ ବି ଆଣିଥିଲୁ ଭଲ ରେଜଲ୍ଟ ବି କରିଥିଲୁ। ତ ତୋର ପ୍ଲସ ଟୁରେ ଅସୁବିଧା ହେଲା କାଇଁ ନେ ଏତେ ତ ଭଲ ପାଠ ପଢା ହଉଚି ତ ତୁ ପା ତୋର ରେଜଲ୍ଟ ଏତେ କମ୍ କେମିତି ଆସିଲା? ମୁଁ କିଛି କହିପାରିଲିନି ସେଠି ଏତେ ଛୁଆ ଠିଆ ହେଇଚନ୍ତି ମତେ ଖରାପ ଲାଗୁଥାଏ ମୁଁ କିଛି କହିଲି ମୁଁ କହିଲି ମୋ ସିଚୁଏସନ କେହି ବୁଝିବେନି ମୋ ପରିସ୍ଥିତି ମୋ ଯୋଉ ଭଳିଆ ପରିସ୍ଥି ତି ରେ ଆସିଚି କେହି ବୁଝିବେନି।
କୁହନି ସମସ୍ତେ କହିଦେବେ ପଢ ଇଏ କର ଯେତେବେଳେ ରେଜଲ୍ଟ ବାହାରିବେ ନା ସେତେବେଳେ ସମସ୍ତେ ତମ ଦୋଷ ହିଁ ଦେବେ।